ହାଲୋ ହଁ ହାଲୋ କଣ? ଏଇଠି ବସିଛି ଏମିତି ଆଉ।
ବସିଛ ଆଉ ରଜରେ ଯାଇନ ବାପା ଘରୁକୁ?
ନାଇଁ ବାପ ଘରକୁ ଆସିନି ପିଇସି ଶାଶୁଙ୍କ ଘରକୁ ଆସିଛି ତାଙ୍କର ଏଠି ରଜରେ ଉଡା ଯାତ୍ରା ହୁଏ ତ। ତ ସେଥିପାଇଁ ଆସିଚି ତାଙ୍କର ଆଜି ତାଙ୍କ ଝିଅର ବଡେ ବି ଥିଲା। ସେଲିବ୍ରେଟ୍ କରାଯିବ।
ଆଜି ତାଙ୍କ ଜନ୍ମଦିନରେ କଣ କଣ କରାଗଲା?
ଆଜି କେକ୍ କଟା ହେଇନି ସନ୍ଧ୍ୟାଳେ କଟା ହବ ବଟ୍ ଦି ପହରେ ଖାଇବା ସକାଳେ ହେଇ ଥିଲା ପୁରୀ ଆଉ ଘୁଗୁନି ଥିଲା ଆଉ ଦି ପରେ କରିଥିଲେ ଫ୍ରାଏଡ଼ ରାଇସ୍ କରିଥିଲେ ଆଉ ଛୋଲେ ପନିର। ଭେଣ୍ଡି ମସଲା, ଆମ୍ବ ଖଟା, ଡାଲି ଆଉ ପାମ୍ପ ଡ ଏଇନା ସବୁ ହେଇଥିଲା ଆଉ।
ଆହା ଆଚ୍ଛ ଆଚ୍ଛା। ହ ହଉ ମୁଁ ତ ଏବେ ଇଏ ହଁ ନାଁ ମୁଁ ଏବେ ଘର ଝାଡ଼ୁ ମାରିକି ଗାଧେଇକି ଆସିଲି। ସନ୍ଧ୍ୟା ଦେବୀ ମୁଁ ଟିକେ ଫ୍ରି ଏବେ ଥିଲି ତ
ହୁଁ ହୁଁ।
ହୁଁ ଆଉ ରଜରେ ତାନେ ଭଲ ଶେଷ ହଁ ମାନେ ରଜରେ ତାନେ ଭଲସେ ସେଁ ମାନେ ପାଳିଚ ନାଇଁ?
ନାଇଁ ନାଇଁ ଭଲରେ ପାଳି ନାଇଁ ଆମର ସୁଧ ଥିଲା ନାଁ ସେ ସୁଧଘରିଆରେ ଆମର କଟିଗଲା ରଜ। ଆଉ ଯୋଉ ଦିନ କଟିଲା ତା ଏଗାର ଦିନ ପର ଦିନ ମ ତେ ଏଠି ପିଇସୀ ଶାଶୁ ମା ଡାକିଥିଲେ ତ ମୁ ଆମ ଘର ପାଖାପାଖି ବେଶୀ ନୁହଁ ଗୋ ଟେ କିଲୋମିଟର୍ ଡିଷ୍ଟାନ୍ସରେ ଆସିକି ଏଠି ହେଲା ଅଛି ଆଉ। ମୁଁ ଆଉ କେବେ ଆସିକି ରାତିରେ ରହେନି ରହିପାରେନି ପାଖର ବୋଲି ରହିପାରେନି। ଆଉ ଆସେ ବୁଲି କେତୋଳେ ତଳେ କିଛି କ ଅକେଛନ୍ ହେଲେ ଆସେ ଆଉ ପଳାଏ। ଆଉ ହେଲା ଏଥର କଇଲେ କଲେ
ଛନ୍ତି ବି ଅଁ ଯାଇଚ ଆଉଚ ଆମର ତ ସବୁ ଦୂର ବନ୍ଧୁ। କୁଆଡ଼େ ସେଇ ବାପା ଘର ପାଖରେ ପାଇଁ ଯାଉଚୁ ଆସୁଚୁ ଆଉ। ତ ଆ କାହା ଘରକୁ ଯାଇପାରୁନୁ।
ଟିଏ ଗୋଟେ ଦି ଦାର କିଲୋମିଟର ଡିଷ୍ଟାନ୍ସ୍ ରେ ଆଉ ହେଲା ସିଏ ମୁଁ ଆସି କେବେ ରହିପାରେନି। ଏଥିର କହିଲେ ତ ଆମର ଗୋଟେ ବୋଲିକି ବୋହୁ ଆଉ ତୁ ଆମର ହେଲା ଯିବୁ ରହିବୁନି କେବେଳେ ପଳେଇ ଆସିବୁ ମୁଁ କହିଲି ଉଁ ଆଉ ଜଣେ ପିଶାଶୁମା ଭୁବନେଶ୍ଵରରେ ସେଠିି ଗଲେ ମୁଁ ରହିଯାଏ। ତ ପାଞ୍ଚ, ଛଅ ଦିନ, ସାତ ଦିନ, ଆଠ ଦିନ ତ ରହିଯାଏ ତ ଆଉ ସେଟି କେବେ ବି ନାଁ ବିନା ଇଏରେ ଯାଇନାହିଁ କେତଳେ ପୁରୀ ବୁଲିବାକୁ ଯାଇଚ ଆସିକି ରହିଯାଇଚି ସେଟି। ଏମତି ଆଉ ହେଲା ସେଥିପାଇଁ ସେ କଅନ୍ତି ହେ ଟିକି ଚାଲି ଯାଉଚୁ ରହିଯାଉଚୁ ଏଟୁଁ ସେଠି ଦୂର ହେଇଯା ସାଙ୍ଗେ ସାଙ୍ଗେ ଆସିହବନି ନାଁ ହେତିପାଇଁ ରହିଯାଉଚୁ ଏଠି ପାଖର ଆଉ ହେଲା ସେ କହିଲେ ନାଇଁ ଏଥର ତୁ ରହିବୁ। ଉଁ କାଲି ରାତିରେ ରହି ଚି ଆଜି ପଳେଇବି ଆଜି ତାଙ୍କର ଆଜି ଏଠି ହବ ମ ଏ ମେଲୋଡ଼ି ଫେଲୋଡି଼ ହବ ଦେଖି ଦୁଖାକି ପଳେଇବି ଆଉ।
ହଁ ହଁ ହଁ। ମୁଁ ବି ଯେ ଯାଇଥିଲି ଭଉଣୀ ପଳେଇ ଯିବ ବାପା ଘରୁକୁ ଆ ଆଜି ସକାଳେ ପଳିଆସିଲି। ମୋର ତ ଜଣେ ଯାଆ ସିଏ ତାଙ୍କ ବାପା ଘରଙକୁ ସକାଳେ ଗଲେ ନା। ଆଉ ତ ଜ ଅ ଜଣଙ୍କୁ ତ ଯାହାକୁ ରହିବା ପାଇଁ ପଡ଼ିବ ନାଁ ଘରେ ଶାଶୁ ଯା ଦି ଜଣ ପଳେଇଚନ୍ତି ତାଙ୍କ ଘର୍ କୁ ବୁଝିପାରୁଛନ୍ତି ଆଉ ଏ ତେ ବଡ଼ ଫ୍ୟାମିଲି ଶାଶୁ ଅଁ ଶଶୁର ଅଛନ୍ତି ନାଁ। ଆଉ ହଜମେଣ ମୋ ପିଲାମାନେ ସେଇଥିପାଇଁ ପଳେଇ ଆସିଲି ମୋ ଭଉଣୀ କାଲି ତା ଶାଶୁ ଘରୁକୁ ପଳେଇ ଯିବ। ସକାଳେ ପଳେଇ ଆସିକି ରୋଷେଇ ବା ସ ସାରି ମୁଁ ଅଇନି ନାଁ ଟିକେ ଟିକେ ଶୀଘ୍ର କାମ କରିଦେ ମୋ ସ୍ୱାମୀକି ତାଙ୍କର ହଁ ତାଙ୍କ ଅଫିସ୍ ଖାତା କାମ ମୁଁ କରେ ବୁଝିପାରୁଛ ତ? ସେଠି ବି ଦି ଦିନ ଆଣି ପେଣ୍ଡିଙ୍ଗ୍ ହେଇ ପଡ଼ିଚି ଦ ସବୁ ଶୀଘ୍ର ଶିଘ୍ର କାମ ସାରିବା ପାଇଁ ପଡୁଚି।
ହୁଁ।
ଦି ଦିନ ଯାଇଥିଲି ଯେ ଯେତେ ସବୁ କାମ ମୋ ପାଖରେ ବାକି ଅଛି ହେଲା। ଆଉ ତାପରେ ଛୁଆଙ୍କର ତ ସ୍କୁଲ୍ ଖୋଲି ଯାଉଚି ପୋର୍ ଦିନଠୁ। ପୁଣି ଝାମେଲା, ସାନଟା ଯିବ ସାଢ଼େ ଛଅରୁ ବଡ଼ଟା ଯିବ ଦଶରୁ। ସେମାନଙ୍କ ପାଇଁ ଟିଫିନ୍ ଖାଇବା ଫାଇବା ସବୁ ବନେଇ ଦବା ପାଇଁ, ଏମତି ଆଉ। ପୁଣି ଆମର ଗୁଟେ ଏଁ ମାନେ ଗ ଗାଈ ଅଛି ବୁଝିପାରୁଛ?
ଅ ହଁ।
ମୁଁ ପାରେନି ସେ ସବୁ କାମ ତାର ଶାଶୁ କରନ୍ତି ଆମ ଯାଆ କରନ୍ତି ହେଲା ତ କିଏ କିଏ ସ୍ ନାହାନ୍ତି ମାନେ ଆଉ ଜନ ତ-ତୋରାଣି ତ ଦବା ପାଇଁ ପଡିବ ନା।
ହୁଁ ଆମର ବି ତିନିଟା ଗାଈ ଅଛନ୍ତି।
ନା ଆମର ଦିଟା ଥିଲା ଏବେ ଗୁଟେ ଅଛି ସେଟା ବି ଯୋଉ ମାନେ ଯେ ତାର ପିଲା ହେଇନି। ଏମିତି ଗୁଟେ ରଖା ହେଇଛି କୁହନ୍ତିନି। ଯାହା ମାନେ ଗୋରୁ ରଖିଲେ ଯାହା ବିପଦ ଗୋରୁ ଉପରେ ଆଗେ ଯାଏ ନା। ସେମିତି ଆଉ ଆମ ଶଶୁର। ତାଙ୍କର ଗୋଟେ ମାନେ ଙ ଗାଈ ଗୋରୁ ରଖିବା ବା ବ-ବହୁତ ସୌକ।
ହୁଁ।
ହୁଁ ଆଉ ତମ ଉଁ ପୁଅ ନା ଝିଅ କଣ କର
ତାର କିଛି ରିଷ୍ଟ ନେଇ ନିିଅନ୍ତି।
ହଁ ଆଗେ ସେମାନେ ନିଅନ୍ତି ପରା ଆଉ କିଏ ନଉ ନୁଅ ଆଗେ ନିଅନ୍ତି ସେମାନେ।
ନିଅନ୍ତି ସେଥିପା ପାଇଁ ଗୋଟେ ଗୋ ରଖିବା କଥା ଆମର ତ। ଶାଶୁ ବୋହୂ ଦି ଜଣ ଶାଶୁ ନଥିଲେ ବୋହୂ ବୋହୂ ନଥିଲେ ଶାଶୁ ଆମ କରୁ ଆଉ ମୁଁ ଆ ମତେ ତ କରିବାକୁ ଦିଅନ୍ତିନି। କିନ୍ତୁ ସିଏ ନଥିଲା ମାନେ ମୁଁ ତ କରିବି ନିହାତି ହଁ ସେୟା।
ହୁଁ ସେଟା ସିଅ ସିଅ ଏଇ ମୋ। ସେଟା ଦେଖ ଏଇ ମୋର ଆମ ଘରେ ଯା ମୋ ଯା ନ ରହିଲେ ମ ଶାଶୁ ରୁହନ୍ତି ମୁଁ ରୁହେ ଏଇଥର କି ମୋର ଷୋଳ ବର୍ଷ ପରେ। ମୋର ମ-ମାନେ ବାହାଘର ଷୋଳ ବର୍ଷ ପରେ ମାନେ ପ୍ରଥମ ର ସେ ଦି ଜଣ ସାଙ୍ଗରେ ଯାଇଛନ୍ତି ହେଲା ମୁଁ ଏ ଏକା ଅଛି ମୁଁ କରିଦିଏ ମୁଁ ଯୋଉ ନୁହେଁ କି ଯେ କରିପାରେନି କରିଦିଏ କିଛି ନାଇ। କି ଖାଲି ଦିର ସକାଳେ ତାର ଟିକେ ଗୁବୁରୋ କାଢିବା ପାଇଁ ପଡେ। ଆଉ ତୋରାଣୀ ଆଉ ତାର କୁଟା। ହଁ କୁଟା ଘାସ ମୋ ଶଶୁର ସବୁ ଦେଇଦିଅନ୍ତି ବାନ୍ଧି ଦିଅନ୍ତି ମୁଁ ବାନ୍ଧି ପାରେନି ହେଲା ଖୁଲିଯାଏ। ସିଏ ସେ ସବୁ। କରିଦିଅନ୍ତି ମୁଁ ଏତିକି ତାପରେ ଆମର ଘର ଟା ବହୁତ ବଡ ଘର। ତାକୁ ଝାଡୁ ମାରିକି ଆସିତେ ଅଧଘଣ୍ଟା ପଇଁଚାଳିଶ ମିନିଟ ଚାଲିଯିବ ହେଲା ମାନେ ପୁରା। ଗାଧେଇ ପଡିବ ଯୋଉ ଏବେ ଗରମ ଦଉଛି ମୁଁ ଫୁଲ ଯେମିତି ସରାସ ଥରେ ପୁରା ଝାଳରେ ପୁରା ଉଦା ନା ଗାଧୋଉଁ ଲୁଁ ଗାଧେ କି ଆସେ ତାପରେ ଯାହା କରିବି ଟିକେ ଟିକେ ବସିଥିଲି ମୁଁ କହିଲି ନାଇ କଥା ହେଇଯାଏ ଆଉ ବହୁତ ଦିନୁ। ଉଁ କଥା ହେଇନାଇଁ ବି ପ ରଜରେ ସମସ୍ତେ ବି ବୁଲାବୁଲି କରିବା ପାଇଁ ଗଲେ। ଆମର ତ ଏପଟେ ରଜ ହୁଏନି ତଥାପି ପାଳିଛୁ ଦୋଳି ବି ଝୁଲିଛୁ ପିଠା କାଲି ମ ସାନ ଭଉଣୀ ଏମିତି ଇଁ ସ ମାନେ। ହୁଁ ହୁଁ ହୁଁ ଏମିତି।